ହ୍ୟାଲୋ।
ହଁ ସାଙ୍ଗ କଣ କରୁଥିଲ?
ଏଇ ଏଇ କାମ କରୁଛି ଘରେ।
ଆଉ। ଆଉ ସବୁ। ଭାଇ ମୁଁ ବସିକି କାମ କରୁଥିଲି ଆଉ ଟିକେ ମନେ ପଡିଲା ଆଉ ଲଗେଇଦେଲି ଆଉ।
ଆଉ ରୁଖାନା କଣ ହେଇଛି?
ଖାନା କଣ? ହଁ ଦେହ ଟିକେ ଭଲ ନଥିଲା ତ ମୁଁ ଟିକେ ଚା ଫା ବ୍ୟବସ୍ଥା କରିକିରି କାମ କରୁଛି କଣ ଖାଇବା ପିଇବା ବ୍ୟବସ୍ଥା ହେଇନି ହେବ ଏବେ କଣ ଖାଇବା ବନେଇବା ଖାଇବା ଆଉ।
ଥଣ୍ଡା ହେଇଯାଇଛି କି?
ହଁ ଥଣ୍ଡା ଟିକେ ହେଇଯାଇଛି ପା। ଥଣ୍ଡା ସିଯିନ ଚାଲିଚି ଆଉ ଥଣ୍ଡା। ହଁ ହଁ ମେଡିସିନ ଖାଇଛି କାଲି ମୁଁ କଣ୍ଟିନ୍ୟୁ ମେଡିସିନ ଖାଇଛି। ଆଉ ଆଜି ଟିକେ ଭଲ ଲାଗୁଛି ଦେହ ଟା ଆ ତାପରେ ଦେଖିବି ଯେ ଇ ବେଶୀ କିଛି ରହିଲା ଆଉ ନହେଲେ ଆଉଥରେ ଖାଇବି ଆଉ।
ଆଉ ତମେ ଟିକେ ଷ୍ଟ୍ରିମିଙ୍ଗ ନେଇଗଲନି।
ହଁ ମୁଁ ସାଙ୍ଗେ ସାଙ୍ଗେ କରିକି ସେଇଟା ହିଁ ନେଲି।
ହଁ ଟିକେ ଏଇଟା ନେଇଯ ଟିକେ ବଡ଼ି ହାଲକା ଲାଗିବ ଟିକେ।
ହଁ ବଡି ମୁଁ ତାକୁ ଟିକେ ଭଲସେ କରିକି ଗରମ କରିକି ପାଣି ଟା ବଉ ତା ଦେହରେ ଟିକେ ଷ୍ଟିମ କରିଥାଉ ଗଲି। ଏବେ ଟିକେ ମୋତେ ହାଲକା ଲାଗୁଛିି। ତାପରେ ଟିକେ ଖାଇବା ପିଇବା ବନେଇ ହି ଖାଇବି ଆଉ ଆଉ ତମେ କଣ କରୁ
କହିଲି ଟିକେ ନାଲିଚା କରିଦେଲୁ। ଇଏ କରିକି ପିଇଲନି ଅଦା ପକେଇକି ଅଦା ତେଜପତ୍ର ଲବଙ୍ଗ ମୋର ଗୋଲମରିଚକୁ ଟିକେ କଢା କରିକି ପଇିଲନି।
ହଁ କାମ ଟା କାଲି ଦିଆ ହେଇଥିଲା। ଆଜି ଆଉ କରେନି ସେ ଅଛି ତାକୁେ ଆଉଥରେ ଏବେ ବନେଇବୁ ଆମ ହୁଁ ବନେଇେଲେ ଟିକେ ପିଇଲେ ହିଁ ଶାନ୍ତି ଲାଗିବ, ଖାଇବା ପୂର୍ବରୁ ଟିକେ ପିଇଥବା ମନବ ପେଟ ବହୁତ
ହଁ। ଆଉ ତମ ସାନ ଭାଇ ଘରେ ଅଛନ୍ତି ନା ନାଇଁ?
ହଁ ହଁ ସାନ ଭାଇ ଘରେ ଅଛନ୍ତି, ସେ କାମ କରୁଥିବ ଆଉ।
ହଁ।
ଆଉ ତମେ କଣ କରୁଥିଲ କଣ ଖିଆ ପିଆ ହେଲାଣି କୁହ? ଖବର
ନାଇଁ ମୁଁ ଜଷ୍ଟ କାମ କରୁଥିଲି। ଆଉ ବାବା ତାଙ୍କର ଡିଉଟି ଯାଇଛନ୍ତି। ମା ମାମୁ ଘରକୁ ଯାଇଛନ୍ତି। ତ ତାଙ୍କୁ ମର୍ଣ୍ଣିଂରେ ଛାଡ଼ି ଦେଇକି ଆସିଲି ବସ୍ ଷ୍ଟାଣ୍ଡ ରେ।
ଆଚ୍ଛା।
ଆସିକି ଏଇ ଡଉଟି କାମ କରୁଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ତାହେଲେ ତମେ ଆଜି ରୋଷେଇ କରିବ?
ନାଇଁ ମା ରୋଷେଇ କରିଦେଇ ଯାଇଚନ୍ତି ମର୍ଣ୍ଣିଂ ରୁ।
ଆଚ୍ଛା ଆଚ୍ଛା ଭଲ ଭଲ।
ଆକ୍ଚୁଆଲି ଆଜି ଶୁକ୍ରବାର ନା ମୋର ଆଜି ଫାଷ୍ଟିଙ୍ଗ ଅଛି।
ଆଚ୍ଛା।
ତା ଆଜି। ମୋର ରୁଟି ଆଉ ସୋୟାବିନ୍ ମା କରିଦେଇ ଯାଇଛନ୍ତି ବୋଧେ। ଦେଖିନି ଭଲ ସେ।
ଆଛା ଆ ତ ଆସ ବାହାର ଖାଇବନି ଆଜି।
ନା ନା ଆଜି ବାହାରେ ଖାଇହବନି।
ଆଚ୍ଛା ଆଚ୍ଛା ଆ ତାହେଲେ ଦ୍ୱିପହର ପାଇଁ।
ଦିପହର ପାଇଁ ତ କରିଦେଇ ଯାଇଛନ୍ତି, ଏବେ କିଛି ଖାଇନି ବାବା ଆଉ କ୍ଷୀର ଫୁଟେଇ ଦେଇକି ଯାଇଥିଲେ, ବ୍ରେଡ ଅଛି ଖାଇବି ଆଉ। ଆଉ ଲଞ୍ଚ ବେଳକୁ ଦେଖିଆ ରୁଟି ତ ମା କରିକି ଯାଇଚନ୍ତି। ଆଉ। ଉ ଡିନରରେ ବାବା ଆସିଲେ କଣ କରିବୁ ଆଉ।
ଓହୋ ମା ବୋଧେ ଯାଇଚନ୍ତି ମ୍ୟାରେଜ ଫରେ ବୁଲିବା ପାଇଁ।
ହଁ ମାମୁଁ ଝିଅଙ୍କର ଥିଲା।
ଆଚ୍ଛା ଆସିବେ କେତେ ଦିନେ ଦୁଇ ଦିନି ରହିକି ଆସିବେ ବୋଧେ।
ଦି ଦିନ ପରେ ଆସିବେ।
ଆଚ୍ଛା ଆଚ୍ଛା ତମେ ଗଲନି ବୁଲିବା ପାଇଁ।
ନାଇଁ ଆକ୍ଚୁଆଲି ମୋର ଲାଷ୍ଟ ଏଇ ଡେ କୁ ମୋର ଆକ୍ସିଡେଣ୍ଟ ହେଇଥିଲା ତ?
ଆଚ୍ଛା।
ହଁ ତ ମୁଁ ସେ ହଁ ଠିକ ଅଛି। ସେ ପେନ୍ ହଉଛି ନା।
ଆଛା ଆଛା ଆଛା।
ତ ଛାତି ଟା ବି ବଥା ଅଛି ତ ସେ ଇଥିପାଇଁ ମୁଁ ଗଲିନି, ମା ଗଲେ ଝିଅ ବି ଗଲେ ଆଉ।
ଭଲ କରିଚ ନ ଯାଇଚ, ରେଷ୍ଟ ନିଅ ରେଷ୍ଟ ନେଲେ ଭଲ ଲାଗିବ। ହୁଁ ଏବେ ଟିକେ ଭଲ ନାହିଁ। ସେଥିପାଇଁ ଏମିତି ହଉଚି ପ୍ରୋବ୍ଲେମ ନା।
ହୁଁ।
ଆଉ କାମ କେମିତି ଚାଲିଚି ଠିକ୍ ଠାକି ଅଫିସ୍ ରେ ସବୁ ଭଲ?
ହଁ ଅଫିସ କଥା କଣ ଭଲ ସବୁ।
ଆଚ୍ଛା ଆଚ୍ଛା। ଆଉ କେବେ ଆସୁଚ ବୁଲାବୁଲି କରିବାକୁ?
ଭାବିଥିଲି କାଲି ଯିବି ବୋଲି।
ଆଚ୍ଛା। ଆସ ଟିକେ ବୁଲିଯିବ ଭଲ ଲାଗିବ।
ଯିବି ଭାବୁଚି ଆଉ।
ଟିକେ ବୁଲାବୁଲି କରିବା ମଝିରେ ଟିକେ ମାଇଣ୍ଡ କରିବା ଟିକେ ଭଲ ଲାଗିବ। ଗୋଟେ ଜାଗାରେ ଆମେ ବସିକି ରହି ଯାଉଚନ୍ତି।
କେବେ ମୁଁ ଗୋଟେ ଭଲ ଜାଗା ଦେଖ କୋଉଠି ଟିକେ ବୁଲାବୁଲି କରିକି ଆସିବା। ଆଉ ଏଇ ପ୍ରତିଦିନ କାମ କରିକି ଘରେ ରହିକି ଟିକେ ଭଲ ଲାଗି ଆଉ ଆଉ କଣ ଖବର କୁହ ତମର? ଏବେ ଗୁଟେ
ଉଁ
ଟାଇମ୍ ହେଲାଣିି ଖାଇବା ବନେଇବା।
ଆଜି କଣ ଖାଇ ବନେଇବ?
ଖାଇବା ଭାବୁଚି ବନେଇବି ଏଇ ସୁଜି ଉପମା ବନେଇଦେବି ଭାବୁଚି ଆଉ। ଦେହ ଟିକେ ଭଲ ଲାଗୁନି ତ ଆଉ କିଛି ବି ବାହାରେ ଖାଇହବନି।
ସୁଜି ଉପମା କରି ସିକିିଚ?
ହଁ ହଁ ଉପମା କରିବା ଆଉ, ନର୍ମାଲ ଯେମିତି ଆମେ କରନ୍ତି ସେଇଭଳିଆ କରିବା ଆଉ। ତମେ କିଛି ଶିଖିଚ କହୁନ ନୂଆ ଆଇଡିଆ ଟେ ଦିଅ।
ତମେ କଣ ଟା ଶିଖିଚ ସେଇଟା କହୁନ ତାପରେ ମୁଁ କହିବିନି କି।
ମୁଁ ଉପମାରେ ନର୍ମାଲି ସବୁ ପରିବା ପ କେଇବା ପାଇଁ ଏମିତି କି ଆମର ଗାଜର ହେଲା କି ବିଟ ହେଲା ଆଳୁ ଟମାଟୋ ଏ ସବୁ ଜିନିଷ ପ କାଟିକିରି ସୁଜି ଟା ଭାଜିକିରି ବନେଇବା ପାଇଁ ଆଉ ଏମତି ୟୁଜ୍ କରନ୍ତି ତେଲ ଫେଲ ପକେଇକି। ପିଆଜ ଟିକେ ପକେଇକି, ଲଙ୍କା ଟିକେ ସୋରିଷ ଟିକେ ପକେଇକି ତାପରେ ଆ ପରିବା ଟାକୁ ଏମିତି ମାନେ ମାନେ ଭାଜିକି ଭାଜିଲା ପରେ ପାଣି ଦେଇକି ସୁଜି ପକେଇକି ବାସ୍ କରିବ ଆଉ।
ତାଦେହରେ ଗୋଟେ ଆଳୁ କାଟିକି ଭାଜିକି ପକେଇଲେ ଭଲ ଲାଗିବନି?
ହୁଁ ଆଳୁଟା ଭଲ ଲାଗିବ। ଆକ୍ଚୁଆଲି ସେଇଟା ସେମିତି ଅପସନାଲି ପକେଇ ପାରିବ ନ ପକେଇଲେ ବି ଚଳିବ। ଭଲ ଲାଗିଲେ ଭଲ ଲାଗିବ ଯେ, କିଛି ଖରାପ ନାହିଁ ଭଲ ଜିନିଷ।
ହୁଁ।
ଆଉ ତା ଦେହରେ ଗୋଟେ ଜିନିଷ ପକେଇ ହବ ଜାଣିଚ ନା ଯୋଉ ଆମର ସ ସିମେଇ ସୁଜି ସହିତ ସିମେଇ ଟା ଆଡ୍ କଲେ ଆଉ ଟିକେ ଭଲ।
ଫାଷ୍ଟ ଟାଇମ୍ ଥରେ ଖାଇଥିଲି କୋଉଠି ହଁ ଜଣକ ଘରକୁ ଯାଇଥିଲି ଖାଇଥିଲି।
ଆଚ୍ଛା।
ହଁ ହଁ ସେମିତି କଲେ ଟିକେ ଭଲ ଲାଗେ। ହଁଁ ମୁଁ ମୁଁ ତ ପ୍ରାୟ ଟାଇମ ସେମିତି କରେ। ମୋତେ ଭଲ ଲାଗେ। ଆଉ ଗୋଟେ ତା ତା ସହିତ ଟିକେ ଚିନି ବି ଦେଲେ ଭଲ ଲାଗେ। ମିଠା ମିଠା ଲାଗିବ ଟିକେ ଭଲ ଲାଗିବ।
ଆରେ ଜାଣିଚ ଆମ ଏଇ ରୁମ୍ ପାଖରେ ନୁହଁ
ହୁଁ ହୁଁ।
ଗୋଟେ ନୂଆ ପାର୍କ ଟ ଖୋଲିଚି।
ଆଚଛା ଆଚଛା ପାର୍କ ଟ ଖୋଲିଚି ମୁଁ ତ ଜାଣିନଥିଲି।
ସିଠି ରନିଂ ଫନିଙ୍ଗ ମାନେ ମୋର ରନିଂ ମାରିବା ରେ ବଢିଆ ହେଇଚି। ହାଇ ଜମ୍ପ ଲଙ୍ଗ ଜମ୍ପ
ଆଚଛା ଆଚ୍ଛା।
ମାନେ ଫିଟନେସ୍ ପାଇଁ ବଢିଆ ସ୍କୋପ୍ ଅଛି ସେଠି।
ଆଚ୍ଛା ମୁଁ ତ ତାହେଲେ ଯିବାକୁ ପଡିବ। ମତେ ଟିକେ ବୁଲାବୁଲି କରିକି ଆସିବାକୁ ପଡିବ। ନୂଆ ପାର୍କ ଅଛିିମାନେ ନୂଆ ଜାଗା ବୁଲିବା ଯାହା ମୋର ଟିକେ ଇଚ୍ଛା ଥିଲା। ତ ବୁଲିବାକୁ ବୁଲିବା ହେଇଯିବ ଆଉ। ଆମର ଅ ଏକ୍ସରସାଇଜ୍ ବି ହେଇଯିବ।
ହୁଁ ବେସିକାଲି ମର୍ଣ୍ଣିଂ କିମ୍ବା ଇଭିନିଂ ରେ ଆମେ ଗଲେ ଭଲ ହବ।
ଆଚ୍ଛା।
ଏକଚୁଆଲି ମୁଁ ଆଜି ମର୍ଣିଂରେ ଯାଇଥିଲି। ଏ ର ରନିଙ୍ଗ ପାଇଁ ବଢିଆ ସ୍ପେସ୍ ଅଛି ଆଉ ଉ ହାଇ ଜମ୍ପ, ଲଙ୍ଗ ଜମ୍ପ, ଡମ୍ବଲସ ବି ଅ ଛି ଆଉ ଆମର ଲେଗ ବାଇସେପ ମାରିବା ପାଇଁ ବି ସ୍କୋପ ଅଛି।
ଆଚ୍ଛା ଆଚ୍ଛା ତାହେଲେ ମୁଁ କେବେ କାମ ସାରିକିରି ଉଁ ଦି ପହରରେ ନହେଲେ ହୁଏତ ସକାଳ ଟାଇମ ରେ ଯିବି ଟିକେ ବୁଲି ଆସିବି ଆଉ।
ଆମେ ତମେ ଇଭିନିଂ ରେ ଆସୁନ। ଆ ଦିପରେ କଣ ହବ? ଦି ଆ ଇଭିନିଂ ରେ ଆସିବ ନା।
ହଁ ହଁ ମୁଁ ଦିପରରେ ଗଲେ ହଁ ହଁ ମୁଁ ଗଲେ ସେଇ ଟାଇମ ରେ ପହଞ୍ଚି ଯାଇଥିବି ନା, ସେଥିପାଇଁ କହୁଚି ପହଞ୍ଚି ଯାଇଥିବି ସନ୍ଧ୍ୟା ସୁଦ୍ଧା ହଁ କରିବା ଆଉ। ଆଉ କେବେ ଯିବା ଆଉ। କେବେ ଗୋଟେ ଠିକ କର।
ହୁଁ ଠିକ କରିଚି ତମେ ଆସ।
ଆଚ୍ଛା ଏଇ ଛୁଟି ବାର ଦେଖିକି ଯିବା ନା କାମ ଦିନରେ ବି ଯାଇହବ?
ହଁ ହଲିଡେ ଦେଖିକି ଆସ। ନଲେ ନର୍ମାଲି ଆ ଉ ମର୍ଣିଂ ନହେ ଇଭିନିଂ ରେ ଆସ କିଛି ଅସୁବିଧା ନାହିଁ।
ଆଚ୍ଛା ଆଛା ହଁ ଦେହ ପାଇଁ ବି ଟିକେ ମାନେ ଯୋଗ ଏକ୍ସରସାଇଜ ଏ ସବୁ କରିବା ଟିକେ ଭଲ। ଟିକେ ଫିଟନେସ ରଖିବା ବି ଭଲ। କାରଣ ପ୍ରତିଦିନ
ଏ ଯୋଉ ଆମର ସେ ଯୋଉ ପାର୍କ ସାଇଡରେ ନୁହ ମେଡିଟେସନ ବି କରାହଉଚି।
ଆଛା ଆଛା ଓହୋ।
ମୁଁ ଆଜି ଦେଖୁଥିଲି ଏ ଆ ମିନିମମ୍ ସାତରୁ ଆଠ ଜଣ ମେମ୍ବର ହେବେ
ଆଚ୍ଛା।
ଆ ସେଠି ଆମର ମେଡିଟେସନ କରୁଥିଲେ। ଲାଫିଙ୍ଗ କ୍ଲାସେସ୍ କରୁଥିଲେ।
ଆଚ୍ଛା।
ହୁଁ
ଭଲ ଭଲ ଭଲ ଇଏଟା ଅଛି ଆଉ ସେଇଟା ତମେ ବଧେ ଜାଣିନଥିଲ ବୋଧେ ଆ ନଆ ନୂଆ
ନାଇଁ ନାଇଁ ମୁଁ ସେଟା ମୁଁ ଜାଣିନଥିଲି ମୁଁ ଅ ପହରଦନୁ ଜାଣିଲି ଆଜି ମର୍ଣିଂ ରେ ଯାଇଥିଲି ଦେଖିଲି ଆଜି
ଆଛା
ଭଲ ଜାଗା ଭଲ ଅଛି ଉ ବହୁତ ବଡ ଜାଗା
ହୁଁ ହଉ ହଉ ଠିକ ଅଛି ମୁଁ ଯଦି ହୁଏ କାଲି କିମ୍ବା ପରଦିନ ନହେଲେ ଦେଖିକି ତା ଭିତରେ ଯିବା ଆଉ
ହୁଁ ହୁଁ ଆସ କିଛି ଅସୁବିଧା ନାହିଁ।
ହଉ ହଉ ହଉ ସାଙ୍ଗ ତମେ କାମ ଫାମ କର ମୁଁ ପରେ କେବେ କଥା ହଉଛି ଆଉ। ଟିକେ ଖାଇ ପିବା ବନେଇବି ତ।
ହଁ ମୁଁ ସନ୍ଧ୍ୟା ଲଗେଇବି ଆଉ
ହଉ ହଉ ରହିଲି ହଁ
ହଉ